ଆଁ
ଆଉ ଭଲ ଅଛ?
ଆଜ୍ଞା ଆପଣ?
ହଁ ବହୁତ ବଢିଆ ଆଉ ଖାଇବା ପିଇବା ସରିଲାଣି?
ନାଇଁ ଖାଇନି ଖାଇବୁ ଆଉ ନାନୀ ଶୋଇଛି ସେ ଆସିକି ଘରୁ ନାଇଁ ନାଇଁ।
ଖାଇନ
ନା।
ତମେ ଟିକେ ଡେରିରେ ଖାଅ ନା ଆମେ ବି ସେୟା।
ହଁ ଡେରିରେ ଖାଉକୁ କଣ ମୋ ନାନୀ ଆସିଲା ଆସିଲୁ ତ ଆଜି ଘରୁକୁ। ମାଉସୀ ଘରୁ ତ ହଁ ପଳେଇ ଆସିଲି ଆସିକି ଟିକେ ଶୋଇଛି ଆଉ।
କାନ୍ଦିକି କାନ୍ଦିକି ଆସିଲ ଆମେ କିନ୍ତୁ କାନ୍ଦି କୁନ୍ଧିକି ଖାଲି ଆସିଲୁ।
ବହୁତ ଦିନ ରହିଗଲୁ ନା।
ହଁ ବହୁତ ଦିନ ରହିଗଲେ ଗୋଟେ ଆସିଲା ବେଳକୁ ଗୋଟେ କେମିତି ଲାଗେ।
ତାପରେ ବା କହିଲି ମମି ଦିଦି ସବୁ ବାବା ସବୁ ମାନେ ସାଧନ ପନ ହେଇଗଲେ ମାନେ ସେ କଣ କି ମୁଁ ସାନ ଝିଅ ନା ଆମର ମୁଁ ଯିବି ମାନେ ମୁଁ ପୁରା ହସେ। ସମସ୍ତଙ୍କ ହେଲା ତ ମୁଁ ଆସିକି ମାନେ ଘର ଖାଲି। ତ ସେ ବାହାଘର ପରଠାରୁ ବି ଆଜି ପର୍ଯ୍ୟନ୍ତ ମୁଁ ଯେତେ ଥର ଗଲି କାନ୍ଦି କାନ୍ଦିକି ଆସିବି। ହଁ ବାବା କହିବ ଆରେ ଏଇଠି ତ ଖୋର୍ଦ୍ଧା ଭୁବନେଶ୍ଵର ପାଖ ତୁ କାନ୍ଦି କାନ୍ଦି ଗୋଟେ ବାହୁନକି କଣ ଯାଉଚୁ ମତେ ତ ଘରକୁ ମାନେ ବିଶ୍ୱାସ କରିବନି ମୁଁ ଯେବେ ଆସିବାର ଥିବ ହେଲା ତାର ଦୁଇ ଦିନ ପୂର୍ବରୁ ମୋର ଖାଇବା ପିଇବା ବନ୍ଦ ହୁଏ ଯେମିତି ଆମର ବୋଡ ଏଗଜାମ ଦେଲା ବଳେ ଯେମିତି ଲାଗେନି ମାନେ ଖାଲି ଗୋଟେ କିନ୍ତୁ ଟି ମାନେ ଡର ଡର ଲାଗିବ ହାତ ଗୋଡ ଧରିବ ମାନେ ମାନେ ଏମିତି ହୁଏ। ଯେ ମାନେ ସେଠି କଣ ଯେତେ ହେଲେ ବି ଫ୍ରି ନା। ଏଠି ଅବଶ୍ୟ କିଏ କିଛି କହନ୍ତିନି ସେମିତି କିଛି ନାହିଁ ହେଲେ ମୁଁ ସାନ ଝିଅ ମାନେ ମୁଁ ଏବେ ଯାଏ ମାନେ ମୋ ଦିଦି ମାନେ ସବୁ ତାଙ୍କର କାମ ଫାମ କରିଦେବେ ମମି କରିଦେବ ମାନେ ମୁଁ ମୋର ବସିକି ପୁରା ମଜା କରିବା କଥା। କରିବି ଆଉ ପୁରା ଭ ମୁଁ ଗଲିଣି ପୁରା ମାସେ ଉପରେ ହେଲାଣି କାଲି ସେ କାନ୍ଦି କାନ୍ଦି ମୋ ପୁଅର ମୋର ଆମେ ବାବା ଟିକେ ଥାନ୍ତେ ଛାଡିବାକୁ ତାଙ୍କର ଅଣସୁ ହେଇଯାଇଛି ହଁ କିଏ ମରିଯାଇଛନ୍ତି ଗାଁ ରେ ତ ସେଇ ଯୋଗୁରୁ କହିଲେ ହଉ ମୁଁ ଆଉ କ ଯିବି ମୁଁ ଆମେ ପଳେଇସିଲୁ। ଏମାନେ ମୋ ଛୁଆର ମୋର ଅଟୋ ସାରା ବାହୁନୀ ବାହୁନୀ ଆସିଚୁ ସିଏ ବି କାନ୍ଦି ସିଏବି ଆସୁଛନ୍ତି ମୁଁ ବି କାନ୍ଦି କାନ୍ଦିକି ଆସୁଛି ଆଉ କଣ କରିବା। ଆସିବାକୁ ତ ପଡିବ ଆଉ ହଁ ସେଇ ଯୋଗୁ ମୁଁ କହିଲି ତାପରେ କାଲିଠୁ ତା ଅ ଷ୍ଟାଟ ହେଇଯିବ ସ୍କୁଲ ବସିକି ତା ତାଙ୍କର ସବୁ ଇଏ କରୁଛି ଖା ଖାତା ପତ୍ର ସିଏ ତ କିଛି ଜାଣିପାରେନି ତାଙ୍କ ସ୍କୁଲ ନୁହେଁତ ମୋ ସ୍କୁଲ। ସକାଳୁ ପୁଣି ଯିବେ।
ହଁ ଆମର ତ ଆଜି ଖୋଲିଯାଇଛି।
ଆଜିଠୁ ଖୋଲିଛି ଆମର କାହିଁ ଖୋଲିନି?
ହଁ କାହାର କୋଉ ଡିଷ୍ଟ୍ରିକ୍ଟରେ କଣ ହେଇଥିବ କଣ ଆଲ ଇଏ କରିଥିବେ।
ପଚାରିଲି ମୁଁ କାଲି ପଚାରିଲି ସିଏ କହିଲେ କଣ କହିଲ ସେ କହିଲା ଆମର ଅଠର ପର୍ଯ୍ୟନ୍ତ ମାନେ ଛୁଟି ଅଛି ହେଲା ତ ଅଠର ପର୍ଯ୍ୟନ୍ତ ଛୁଟି। ଅଠର ପରଠାରୁ ମାନେ ଖୋଲିବ। ତାପରେ ମୁଁ କହିଲି ଠିକ୍ ଅଛି କାଲିଠୁ ତ ଖୋଲିବ ଆଉ ଗୋଟେ ଦିନ ତାଙ୍କୁ ଟିକେ ଫ୍ରେଶ ହେଇ ଜାନ୍ତୁ ଟିକେ ଆସିଛନ୍ତି କାନ୍ଦି ବୋବେଇକି ବାହୁନି କି। ତାପରେ ମାନେ କାଲି କେତେ କାନ୍ଦି କାନ୍ଦି କାନ୍ଦି କାନ୍ଦିିକି ଆସିଲେ ମୁଁ କହିଲି ଛାଡ ଟିକେ ଗୋଟେ ଦିନ ମଜା କରିଦିଅ ଘରେ ଭାଇ ଭଉଣୀ ମାନେ ସବୁ ଚାରି ଜଣ ଦିଦିଙ୍କର ଦିଟା ପୁଅ ଦିଟା ଛୁଆ ମୋର ଦିଟା ଛୁଆ। ହେଲା ସବୁ ମାନେ ମିଶିକି। ଘରେ ଖାଲି ହୋ ହା ମାନେ ଚଲେଇଛନ୍ତି ଆଜି ପର୍ଯ୍ୟନ୍ତ। ମାନେ ତାଙ୍କର ଆଜି ପର୍ଯ୍ୟନ୍ତ ରଜ ଛୁଟି ଟା ଚାଲିଛି ହେଲା।
ହଁ
ସେଇଆ ସେଠି ଯାହା ଏଠି ସେଇଆ।
ମୋ ମାଉସୀ ପୁଣି କହିଛନ୍ତି ତୁ ପଳେଇ ଆସିବୁ ଦଶହରାକୁ ବୁଲି ଯିବୁ ଆଉ କୋଣାର୍କ ଯୋଉ ଫେଷ୍ଟିଭାଲ୍ ହୁଏ ଡିସେମ୍ବର ଏକରୁ ପାଞ୍ଚ ଯାଏ। ଆଉ କହିଲା ଆଉ ଡିସେମ୍ବର ମାସ ଟିକେ ପଳେଇ ଆସିବୁ ବୁଲିକି ଯିବୁ। ମୁଁ କହିଲି ହଁ ସବୁ ଏଥର ଆସିବେ ଏବଂ ମୋ ମାମା ମତେ ତାପରେ ଛେଚିବ।
ଆମେ ବି ଦଶହରା ଯିବୁ ଟିକେ ଲିଙ୍ଗରାଜ ଯାଇଥାନ୍ତି ହେଲା ନନ୍ଦନକାନନ ଟିକେ ଯାଇଥାନ୍ତି। ଆଉ ପୁରୀ ଟିକେ ଯାଇଥାନ୍ତୁ ଆମେ ସମସ୍ତେ ମିଶିକି ମାନେ ପରିବାର ମାନେ ବାବା, ମୋ ଭଉଣୀ ହେରିକା ଛୁଆହେରିକା। ସମସ୍ତେ ମିଶିକି ଯାଇଥାନ୍ତୁ ପୁରୀ ଯାଇଥାନ୍ତୁ ହେଲା। ତ ଯାଇପାରିଲୁନି ଗରମ ଯୋଗୁରୁ ତ ତାପରେ ଭାବିଲୁ ନାଇଁ ଗୋଟେ କାମ କରିବା ଦଶହରା କୁ ତ ପୁଣି ସମସ୍ତେ ଦେଖାହବା ନା ସେବେ ପୁରୀ ଯିବା ପୁରୀ ନନ୍ଦନକାନନ ଲିଙ୍ଗରାଜ ଏ ଛୁଆ ମାନେ ଗଲେ। ମାନେ ସେମାନଙ୍କୁ ମୁଁ କହିକି ନେଇ ଯାଇଥିଲି ତମକୁ ମୁଁ ବୁଲେଇ ବାକୁ ନେବି ବୋଲି ହେଲା। ଯେତେବେଳେ ମୁଁ ବୁଲେଇ ବାକୁ ନେଲିନିସ ସିଏ ମତେ କହିଲେ ମାମା। ତମେ କହିଥିଲ ବୁଲେଇ ବାକୁ ନବ ଏ କଣ ଖାଲି ଘରେ ବସେଇ ବସେଇ ନେଇ ଆସିଲ। ମାନେ ବିଶ୍ୱାସ କରିବନି ମତେ ଲାଗିଲା କଣ କହିଲ ଯଦି ଅଂଶୁଘାତ ହେଇଯିବ ହବ କଣ। ମୁଁ ସେ ଯୋଗୁ କହିଲି ନାଇଁ ରହିଥାଅ ଦେଖିବା ଟିକେ ପଛରେ ଟିକେ ଖରା କମିଗଲେ ଯିବା। ଖରା କମୁ କମୁ ତ ରଜ ରଜ ପରେ ସବୁ ସରିଗଲା। ପାଠ ଛୁଟି ସରିଗଲା ଆସିଲୁ ଆଉ କଣ କରିବୁ। ଟିକେ ନନ୍ଦନକାନନ ଟା ଏମାନେ ଦେଖି ପାରୁଛନ୍ତି ହେଲେଣି ସେମିତି ଜାଣିବାର। ଟିକେ ବାଘ ଭାଲୁ ସବୁ ଦେଖିବେ ତାଙ୍କର। ଯୋଉ ରହୁଛି ପାଠରେ ମୁଁ କହିଲି ହଉ ଛାଡ ଦେଖ ଖିବା ଗ ଗଲେ ଯାଇକି ଆମେ ଯେତେବେଳେ କାହାର।
ନନ୍ଦନକାନନ ରେ କଣ କାମ ଚାଲିଥିଲା ସଇଲାଣି କି ନାଇଁ ଜାଣିନି କିନ୍ତୁ ଚାଲିଥିଲା।
ନନ୍ଦନକାନନ ରେ ନା ମୁଁ ତାହେଲେ ଜାଣିନି ଆମେ ଯିବୁ ବୋଲିିକା। ସ୍ତିର ଥିଲା ହେଲେ ଏ ଯୋଉ ଖରାକୁ ଦେଖିକି ଆମେ ସବୁ ତକ କୂପ ମଣ୍ଡକୁ କେ ପଶିଗଲୁ ଘରେ।
ଆ ମାନେ କଁ ଛତା ଧରିକି ବୁଲିବ ସେ ଯୋଉ ନନ୍ଦନକାନନ ରୋଡ ଯୋ ଏତକ ହେଇ ଚି ଏ ଛୁଆ କୋଉ ଚାଲି ପାରିବେ।
ସିଏ ତ ମୁଟୁରୁ ଚାଲିବେନି ଆଉ ପୁଣି ଆମ ଘର ଲୋକ ବାହାରିଥିଲେ ମୋ ମାମା ଭାଇ। ବାବା ସବୁ ବାହାରିଥିଲେ ଯିବେ ପାରାଦୀପ ମୁଁ ସେ ପାରାଦୀପ ଜ ଜମା ଯାଅନି ସେ ପୁଣି ବାଲି ବାଲି ସି ସି ବୀଚ ସିଏ ଅ
ପସନା ଲାଗିବ ଝାଳୁଆ ଝାଳୁଆ ହଁ। ତାପରେ କଣ କି ମୋ ବାବା କହିଲେ ମୋ ମମି ବାହାରିଥିଲା ଯିବା ପାଇଁ ପୁରୀ। ତାର ଟିକେ ମାନେ ଦେହ ଭଲ ରହୁନି। ସେ କହିଲା ଟିକେ ପୁରୀ ଟିକେ ଯିବା ଚାଲ ଭଲ ଲାଗୁଚି ଜଗା ଦର୍ଶନ କରିବା। ତାପରେ ମୁଁ ତ ଆଉ ପୁରୀ ଯାଇନି ଭିଡ ତ ବହୁତ ରହେ। ଏଥର କଣ ସେଦିନ ପେପର ରେ ବାହାରିଥିଲା ଆଉ ଭିଡ ହଉନି। ଭଲ ସେ ଦର୍ଶନ ଚାଲଚି ବୋଲି ମୁଁ ତ ଜାଣିନି। ହେଲେ ମାନେ ବାହାରି। ଥିଲୁ ବାବା କହିଲେ ସେଠି ଯୋଉ ଗୁଳୁ ଗୁଳି ତମେ ମଣିଷ ଜୀବନ ଚାଲି ଯିବ ତା ଭିତରେ। ଅଧା ପ୍ରାଣ ହେଇଯିବ ଯାଇକି ଲାଭ କଣ ତାଠୁ ଭଲ ଶୀତ ଦିନେ ଯିବ ମଜା କରିବ ଛୋଟ ଛୁ ଛୁଆ ନେଇକି ଆମେ କେତେ ଜଣ ହେଲୁଣି ମୋ ଦିଦ ବଡ ଦିଦିର ଗୋଟେ ପୁଅ। ତା ପରେ ଦିଦିର ଗୋଟେ ପୁଅ ତା ପରେ ଦିଦିର ଗୋଟ ଝିଅ ମୋର ଦିଟା ଆମେ ସବୁ ଏତେ ଜଣ ହେଲୁଣି। ତ ସମସ୍ତେ ମିଶିକି ଗଲା ବେଳକୁ ଫ୍ୟାମିଲି ରେ ଆଉ କିଏ ଦରକାର ନାହିଁ ଏତେ ଜଣ ହେଲୁଣି।
ହଁ ସିଏ ମାନେ ସବୁ ସ ଫ୍ୟାମିଲି ମେମ୍ବର ଥିବେ ସିଏ ଗୋଟେ ଅଲ
ହଁ ବାହାର ଲୋକଙ୍କ ସେହିତ ଗଲେ ମାନେ ଭଲ ଲାଗେନି। ହେଲେ ମାନେ ତଥାପି ଫ୍ୟାମିଲୀ ହାଁ ମୁଁ ସେଇଆ କ ବାବା ସେ ସେଇଆ କହିଲେ କହିଲେ ନାଇଁ ଟିକେ ଯିବା। ଆମେ ଆକ୍ଚୁଲି ବାହାରି ଥିଲୁ ମାନେ ଟିକେ ବୃନ୍ଦାବନ ଯିବା ପାଇଁ ହେଲା। ହେଲେ ମାନେ ସାହସ ପାଉନି କେଇ ନା ଆମର ଭାଇ ନାହାନ୍ତି ଆମେ ସବୁ ଭଉଣୀ। ମୁଁ କହିଲି ଦେଖିଆ ଏମାନଙ୍କୁ ସବୁ ଆମର ସ୍ୱାମୀ ମାନକୁ ନେଇଗଲେ। ହବ ଆଉ ସେମାନେ ସବୁ ଝିଅ ଜ୍ୱାଇଁ ଝିଅ ଜ୍ୱାଇଁ ଗଲେ ହବ ଆଉ ତମେ ଯାଇ।
ହଁ ସେଟା ହବ ନାଇଁ ମୁଁ ଆଜି ଯାଏଁ ଯାଇଚି କେବଳ ଓଡ଼ିଶା ବାହାରକୁ ଯାଇ ଚି ଆନ୍ଧ୍ରପ୍ରଦେଶ ଯାଇଚି ଆଉ ହାଇଦ୍ରାବାଦ ଯାଇଚି। ଆଉ କୋଉଠିକି ଯାଇନି ହଁ।
ନାଇଁ ଓଡିଶା ଭିତରେ ତାପରେ ଆଉ କଣ ଏଇ ସରିଲା ତ ପାଠ ପଢି ପଢି ଆସିଲୁ ବାହା ହେଇକି। ତାପରେ ତ ଛୁଆକୁ ଧରିକି କୁଆଡେ ଯିବ ଏମାନେ ବଡ ହେଲେ ଯାଇ ଯୁଆଡେ ଯିବ। ମତେ ଭାରି ଇଚ୍ଛା ଟିକେ ମାନେ ସବୁ ଯୋଉ ତୀର୍ଥ ଯୋଉ ନାଇଁ କେଦାରନାଥ।
ହଁ-ହଁ-ହଁ।
ହୁଁ ହେଲେ। ଆଙ୍କର ସମୟ ନାହିଁ ତାପରେ ଆମ ସହିତ ଛୁଆକୁ ଧରି ଛୁଆକୁ।
ଉଁ ଛୁଆଙ୍କୁ ସେ ଜାଗାକୁ ସେକୁ ନେଇକି ଯିବା ଭାରି ଇଏ।
ହଁ ସେଇ ଯୋଗୁରୁ ମୁଁ କହିଲି ଛାଡ ଏମାନେ ବଡ ହେଲା ପର୍ଯ୍ୟନ୍ତ ଅପେକ୍ଷା ଅପେକ୍ଷା ଟିକେ କରିଦିଏ। ତାପରେ ବଡ ହେଲା ପରେ ସବୁଠିକୁ ମନ ମାରିକି ବସିପଟେ ବଡ ହେଲା ପରେ ଯିବି ଆଉ। ଓଡ଼ିଶା ବାହାରେ ତ ବହୁତ ଜାଗା ଓଡ଼ିଶା ଭିତରେ ବି ବହୁତ ଜାଗା ଅଛି। ବଲାଙ୍ଗୀର କୋରାପୁଟ ଆଡ଼େ କେତେ ବଢିଆ ବଢିଆ ଜାଗା ହଁ। ହେଇ କାଲି ଟିକେ ଆମେ ସାଡୁ ଆସିଲୁ ଯେତେବେଳେ ମାନେ ମନ୍ ଦୁଃଖ ଥିଲା। ଆଉ ଟିକେ ପଳେଇଲୁ ହୋ ଟେଲ୍ ଖାଇବା ପାଇଁ ଦେଢ଼ଶୁର ଆମର କହିଲେ କହିଲେ ସେ ଦିଦି ବି ଯାଇଥିଲେ ତାଙ୍କ ରୁଷି ବି ଆସିଲେ ମୁଁ ବି ଆସିଲି କଇଲେ ଦି ଜଣ ମନ ଦୁଃଖରେ ଆଇଚ ଚାଲ ଟିକେ ଆଉ ରୋଷେଇ ବାସ ନାଇ ହୋଟେଲ କୁ ଚାଲ ଟିକେ ଖାଇଦେଇକି ଆସିବ। ମୁଁ କହିଲି ହୋଉ ଭଲ ହେଲା। ଗଲୁ ତାପଙ୍ଗ ଆଡେ ସେଇଆଡେ ଦୂର ଦୂର ସେପଟେ ଟିକେ ପୁରା ବହୁତ ଦୂର ଆଡେ ଗଲୁ। ଯାଇକି ଖାଇକି ଆସିଲୁ ଆଉ ଟିକେ ମାନେ ଏତେ କିଛି ଲାଗିଲାନି। ନଅଲେନାଇଁ ଆମୋ ପୁଅ ଆସିଲା ମାନେ ଖାଲି କାନ୍ଦିବ। ମା ଆଇ କଥା ମନେ ପଡୁଚି ଅଜା କଥା ମନେ ପଡୁଚି କହିକି କାନ୍ଦିବ। ସେ ଆଗୁରୁ କଣ ବହୁତ ଛୋଟ ଥିଲେ ଜାଣି ପାରୁନଥିଲେ ଏବେ ଟିକେ ବଡ ହେଲେଣି ନା। ସେ ତାଙ୍କର ଗୋଟେ ମାନେ ସେ ଜାଣିପାରୁଚନ୍ତି ଯେ ମାନେ ଆମେ ଏଇଠି ଥିଲୁ ଆମ ମେ ମାମା ଆମକୁ ଏଇଠିକୁ ନେଇଗଲା ପୁଣି ମତେ ପଚାରିଲେଣି ଅଜା ଘରକୁ କେବେ ଯିବା। ମୁଁ କହିଲି ଦ ଶହରା କୁ ଯିବା ତମେ ଦଶହରା କେବେ କଟକ ଯାଇଚ? ମୁଁ କେବେ ଯାଇନି। କଟକ ରେ ବହୁତ ବଲସେ ହୁଏ ଭୁବନେଶ୍ଵରରେ ବି ବଲସ ହୁଏ। କଟକରେ ଭିଡ ମୋ ମାଉସୀଙ୍କ ଘର ସେଇଠି ହେଲେ ଯିବି ଯିବି ବୋଲି ମୋ ବାବା କୁଆଡେ ଛାଡନ୍ତିନି କଣ କି ସେ ଡରନ୍ତି ଝିଅ ପିଲା ଏକୁଟିଆ କୁଆଡେ ଯିବା ସେଇଥିପାଇଁ ଛାଡନ୍ତିନି। ନହେଲେ ଆମର ତ ଭୁବନେଶ୍ୱର ବି ବହୁତ ଜାଗାରେ ହୋଉଛି ବଢ଼ିଆ ସେ
ହଁ, ଭୁବନେଶ୍ୱର ଯେତିକି ଗହଳି କଟକ ସେଇ ତାଠୁ ଅଧିକ ଇଏ ଭଳ କିନ୍ତୁ ଭୁବନେଶ୍ୱର ତ ତମେ ବୁଲି ପାରିବନି ଆଉ?
ହଁ ତାପରେ ଯୋଉ ସବୁ ଜାଗାରେ ବି ହୋଉଛି ଲୋକ କଣ କରୁଛନ୍ତି ରାତି ବାରଟା ପରେ ଯୋଉ ଯାଉଛନ୍ତି ହେଲା ଆମେ ବି ରାତି ବାରଟା ପରେ ବାହାରିଥିଲୁ ଆମେ ବହୁତ ଚାଲାଖ ରାତି ବାରଟା ପରେ ଭାବିଲୁ ଲୋକ ତ ନଥିବେ ଆମେ ବୋହୁତ ଚାଲଖ୍ ବାରଟା ପରେ ଯିବା ଦର୍ଶନ କରିକି ଆସିବା
ଲୋକ ସବୁ ବାରଟା ପରେ ହିଁ ଯାଉଛନ୍ତି।
ଗଲା ନା ଲୋକ ଏତେ ଚାଲାଖ ଯେ ସବୁ ବାରଟା ପରେ ହିଁ ବାହାରିକି ଯାଇଛନ୍ତି। ମାନେ ଆମେ ନିଜକୁ ଚଲାଖ୍ ଭାବିକି ଯାଇଛୁ ଲୋକ ସବୁ ସେଇଠି ଜଣା ପଇଲା ଆମେ କେତେ ବୋକା ଆମେ ଚାରିଟା ରାତିରେ ଯାଇଥିଲେ ହେଇଥାନ୍ତା ଏଥର ଭାଇ କହିଲେ ନାଇ ଆମେ ଖୋର୍ଦ୍ଧା ଯୋଉ ବାହାରିକି ଯାଇଥିଲୁ ନା ଭାଇ କହିଲେ ନାଇଁ ନାଇଁ ଏଥର ଏଥର ଚାରିଟା ରାତିରୁ ଉଠିକି ଯିବା ହେଲା ଲୋକ ବି ଜାଣିପାରିବେନି ଆମେ କେତେବେଳେ ଯାଉଛେ ମାନେ ଭିଡ ମାନେ ବି ବିଶ୍ୱାସ କରିବେନି ରୋଡ ବି ମାନେ ତମେ ପାର ହେବାକୁ ଭାରି ଡର ମାନେ ଏମିତି ଲୋକ ଭିଡ ଆମେ ଭାବିଲୁ କଣ ଭିଡ ଟିକେ ବାରଟା ରାତିରେ କମିଯିବେ ବାରଟାରେ ମତେ ଲାଗୁଥିଲା ଲୋକ ସେଦିନ ଆସୁଥିଲେ। ଅଧା ତ ଆମେ ଭିତରକୁ ନ ଯାଇକି ବାହାର ଦେଖିକି ଆସିଲୁ।
ମୁଁ ଆମେ ଗୋଟେ ବର୍ଷ ଯାଇଥିଲୁ ଆମେ ସେଇ ଗୋଟେ ବର୍ଷ ଯାଇଥିଲି ମୁଁ ମୋ ମାମା, ଦାଦା ଏମିତି ପିସ୍ ନାନି ଜଣେ ଆସିଥିଲେ ତାଙ୍କ ସହିତ ସବୁ ଯାଇଥିଲୁ ଏଇ ବାରଟା ରାତିରେ ବୁଲିବାକୁ ଯାଇଥିଲୁ ମାନେ ସେ ଗାଡିଟା ମାନେ ରଖିବାକୁ ଜାଗା ନାହିଁ ଗାଡ଼ି ଯିବାକୁ ଜାଗା ନାହିଁ।
ତମେ ବି ଯଦି ମାନେ ଫୋର ୱିଲର ନେଇଥିବ ଆହୁରି ପ୍ରୋବ୍ଲେମ ତମେ ପାର୍କିଂ କରିବା ପାଇଁ ଜାଗା ନଥିବ।
ହଁ ପାର୍କିଂ ତ ଛାଡ ସେଟା ଦେ ହଁ ବାଇକ୍ ହେଇଥିଲେ ଯାହା ଟିକେ ଦେଖିପାରିବା ବାହାରୁ ବାହାରୁ କାରରେ ଗଲେ ବିଲକୁଲ୍ ବାହାରୁ ଦେଖିପାରିବନି।
କହିବୁ ବାବାଙ୍କୁ ବାବା ଯିବା ହେ ସେ ଗହଳି କୁ କିଏ ଯାଉଛି? ଥରେ ଯାଇଥିଲୁ ମାନେ ଯୋଉ ରାବଣ ପୋଡି ହୁଏ ଗୋଟେ ଜାଗାରେ ବରମୁଣ୍ଡାରେ ମାନେ ଏତେ ଭିଡ ହେଲା ମାନେ ଠେଲା ଫେଲା କରିଦେଲେ ଆଉ ରାବଣ ପୋଡି ସରିଲା ପରେ ଆଉ। ମୋ ମମିଠୁ ପାଖକୁ ଜଣେ ଆଣ୍ଟି ଛିଡାହେଇଥିଲେ ତାଙ୍କ ଠୁ ସବୁ ପଡିଲେ ପୁରା ମାନେ ସିଏ ତଳେ ପଡିଗଲେ ତାଙ୍କୁବି ସେ ପଢିଲ ମୋ ମମିକୁ ସେ ଟାଣିକି ପଡୁଥିଲେ ମୋ କହିବା କଥା ତମେ ପଡୁଛ ତମେ କାଇଁ ସମସ୍ତଙ୍କୁ ଟାଣିକି ପଡିବ। ମୁଁ ଏ ଖାଲି ମୁଁ ଟିକେ ମାନେ ବହୁତ ଜୋରେ ପୁରା ବଳ ଲଗେଇ ପୁରା ଟାଣି ଆଇଲିି ମମିକୁ ମୋ ପଟକୁ। ମମି ଠୁ ସେମାନେ ତାଙ୍କ ସବୁ ପଡି ପୁଡିଗଲେ। ସେଦିନଠୁ ବା ମୁଣ୍ଡିଆ ଗୋଟେ ମାରିଦେଲି ଆଉ ଆସିବି ରାବଣ ପୁଡି ଏତେ ଭିଡ ମାନେ ଲୋକମାନେ କଣ କହିଲ ଅଛନ୍ତି ଜଣେ ଯ ଦି ପଡିବ ଆଉ ଦଶ ଜଣଙ୍କୁ ପକେଇବ ସେମିତି ହେଇକି ମରି ମାରି ଯିବନି ତମେ ଏମିତି ପଡିଲା ମାନେ।
ସେଇ କଥା ମାନେ ମୋ ବାବା ତ ନେଇକି ଯାଆନ୍ତିନି। ମୋ ବାବା ଏ ଭିଡ଼ ଦେଖିକି ନେଇକି ଯାଆନ୍ତିନି।
ବାବା ଡାଇରେକଟ କହିବେ ମତେ ବି ସବୁବେଳେ କହିବେ ତୁ ଯଉ ଦି ଦିଟା ଛୁଆଙ୍କୁ ନେଇି ସବୁଆଡ଼େ ବୁଲେଇବାକୁ କହୁଚୁ ଜମା ନାଇଁ ଛୁଆ କୁଆଡେ ପଳେଇଥିବ ତୁ ପାଇବୁନି ଦୁଷ୍ଟ ଛୁଆ। କିଏ ନେଇକି ପଳେଇଥିବ ତୁ ଜାଣି ବିି ପାରିବୁନି। ବହୁତ ଭିଡ ପିଲା ଧରା ବହୁତ ରହୁନାହାନ୍ତି କି ହଁ ତାଙ୍କର ତ ତାଙ୍କର ସବୁବେଳେ ଡର ସେ ଗୋଟେ କଥା କହିବେ ବୁଲିବାକୁ ହଉ ଆଜି ନଗଲେ ତୁ କାଲି ଯାଇପାରିବୁ ପିଲା ଯଦି ହଜିଗଲା କଣ ପୁରୀରେ ବି ମୋତେ ସେଇ ଡରବା ସେ ଯଉ ମନ୍ଦିର ଭି ତରେ ଏମିତି ଭିଡ ଏବେ କଣ ହେଲାଣି ଏବେ କଣ ହେଲାଣି ଭଲ କଣ ଦେଖେଇଥିଲା ନାଇଁ ଆଉ ଠେଲା ପେଲା ହଉନାହାନ୍ତି ମୁଁ ତ ଛୁଆକୁ କା ଖେଇ କି ଯାଇଥିଲି ମନ୍ଦିରକୁ ମାନେ ମୋ କାଖରୁ ଖସେଇଦେଲେ ଖୋଜୁ ଛୁଆକୁ ଖସେଇ ଦେଲେ ଭାବ ମତେ ରାଗ ଚିଡ଼ିଲା ମୁଁ କହିଲି ତୁ ଗୋଟେ କାମ ପୁଅକୁ କହିଦେଲି ତୁ ଗୋଟେ କାମ କରେ ଯିଏ ତତେ ଠେଲିବ ପେଲିବ ତାକୁ ରାମପୁଡି ଦବୁ ନହେଲେ କାମୁଡି ଦବୁ ସିଏ କହିଲେ ନାଇଁ ନାଇଁ ଆମେ ପେଲୁନୁ ଆମକୁ ରାପୁଡିବନି ମୁଁ କହିଲି ଆଉ ଛୋଟ ଛୁଆ ସିଏ କିନ୍ ନିଜକୁ କେମିତି ସୁରକ୍ଷା କରିବ। ତାପରେ ଛାଡିଦେଲେ ଆମର ସବୁ ଫ ପରିବାର ଲୋକ ଯାଇଥିଲେ ନା ଦେଢଶୁର ଥିଲେ ପଛକୁ। ପୁଅ କୁ କଣ କଲିି ମୁଁ ଜଣଙ୍କ ଉପରେ ପିଠିରେ ବସେଇଦେଲି ସିଏ ତାଙ୍କ ପିଠିରେ ବସେଇଦେଲେ ଉପରେ। କାନ୍ଧ ଉପରେ ବସେଇ ଦେଲେ ପୁଅକୁ ତାକୁ ନେଇକି ଦର୍ଶନ କରିକି ଆସିଲୁ ନହେଲେ ଆ କୁ ନେଇକି ଯିବା କଣ ସମ୍ଭବ କୋଉପଟେ କୁଆଡେ ବି ମୁଁ କୁଆଡେ ବାହାରେନି ସିଏ ଖାଲି ବାହାରୁଛନ୍ତି ମାମାା ଇଆଡେ ଯିବା ମାମା ସିଆଡେ ଯିବା।
ଛୁଆ ଗୁରା ତ ସବୁ ସେଆ କରିବେ ହିଁ।
ତାପରେ କଣ ଦୁଷ୍ଟ ପିଲା ନା। ଏବେ ସିନା ଛୁଟି ଥିଲା ବୋଲି ଯାଉଥିଲେ କାଲି ଠୁ ଯେତେବେଳେ ସ୍କୁଲ ଟା ଖୋଲିଯିବନି ଆଉ ଛୁଟି ହବ ନା ପାଠ ତ ଷ୍ଟାର୍ଟ ମାନେ ଥରେ ଯଦି ଆରମ୍ଭ ହେଇଗଲା ସରିଲା। ଯାଇକି ଷା଼ଡ଼୍ ମାସିକ ପରୀକ୍ଷା ବାର୍ଷିକ ପରୀକ୍ଷା ପରୀକ୍ଷା ସବୁ ଚାଲିବ। ମୁଁ କହିଲି ଛୁଟି ଅଛି ବୋଲି ବୁଲୁଛ। ଛୁଟି ସରିଗଲେ ସରିଲା ପୁଣି ପାଠ।